ମୋ ଭଏସ ଆସିଛି ତ? ବଇଛି ଆଉ କଣ କରିବି ବସିଛି।
ଭାଇ ଖାଇ କଣ ଭାତ ପଖାଳ ଭାତ ଶାଗ ଭଜା ବରା ଆଉ କଣ? ଏଇଆ ତ।
ଓହୋ ଆଉ ଦେହ ପା ଭଲ ଅଛି।
ହୁଁ ଆଦର ଭଲ ଅଛି?
ହୁଁ ହୁଁ।
ତ ଅଛୁ କେଉଁଠି ଅଛୁ କେଉଁଠି ଏବେ?
ମୁଁ ଛାତ ଉପରେ ଘରେ।
ଓ ହ ଆଉ ଭାଇ?
ପୋଡାବରରେ ପୋଡାବରରେ। ନା ନା। ଆଉ ତୋ ବୋଉ କଣ କରୁଥିଲା?
ବୋଉ ଘରେ ରୋଷେଇ କରିୁଥିଲା କଣ କରିବ। ଖାଇବା କଣ ତମର ସିଏ ଯାଇଛି କାମରେ।
ଆମର ଭାତ ଡାଲି ବେସନ ତରକାରୀ କୁନ୍ଦୁରି ଆଳୁ ଭଜା।
ଭଲ ଖାଇବା ଖାଉଛ ଆଉ।
ହଁ ହଁ ହଁ ହଁ ଚିକିଣିଆ ଖାଇବା।
ଭଏସ ଆସନି ଜୋର କହ ସୁଭୁନି ଭଏସ କଟି ଯାଉଛି ମଝରେ ମଝରେ। ହଉ। ହଁ ବୟସ
ହୁଁ ହୁଁ। କୁହ? ହୁଁ ଆମର ବର୍ଷା କାଲି ଜୋରେ ହେଇଥିଲା ଆଜି ଏତେ ହେଇନି ଖାଲି? ହ ବର୍ଷରେ ବର୍ଷରେ ଘୋଟେଇଛି। ହୁଁ, ମୁଁ ଚାଲୁଛି ଆଉ ପାଉଁଜି ଶବ୍ଦ ହବନି।
ବସି ଭୟସ ଭ ବସି ଯା ଗୋଟେ ଜାଗାରେ।
ଓହୋ ହଉ ହଉ।
ହୁଁ। ବର୍ଷା ହେଇଛି ସିଆଡେ?
ନା ନା ଖାଲି ବର୍ଷା ପାଗ ହେଇଛି।
ବର୍ଷା ପକେଇନି ବର୍ଷା ପକେଇନି। ଆଉ।
ନା ବର୍ଷା ହେଇନି କାଲି କାଲି ପ୍ରବଳ ବର୍ଷା ହେଇଥିଲା।
କାଲି?
ହୁଁ, ତମ ଆଡେ ହେଇନି?
ନା ଆମ ଆଡେ ହେଇଛି ଯେ ଏତେ ଜୋର ହେଇନି ଯେତେବେଳେ ସେ ମେଘ ଉଠେ
ମାନେ ଆମର ଦି ଘଣ୍ଟା ଦି ଘଣ୍ଟା କାଳ ଖାଲି ବର୍ଷା ନାଦିଲା ଏକାଥରେ ଆମ ରାଜୋ ହଁ, ଯୋଉ ଯାତ୍ରା ରାମନୀଳା ବନ୍ଦ ହେଇଗଲା
ଓ ହଁ, ହଁ, ହଁ ରାମଲ୍ଲୀଳା ହଉଛି?
ହୁଁ।
ଆଉ କାଲି କଣ ବହି ହଉଥିଲା?
ଆଜି ହବ ରାବଣ ବଧ।
ରାବଣ ବଧ।
ହୁଁ।
ଆଉ ମାନେ ଷ୍ଟାର୍ଟିଂ କେମତି ମାନେ ମାନେ ଟୋଟାଲି କଣ ମାନେ ଇଏ ରଛି ରାମ ଜନ୍ମ
ହଁ, ହଁ, ହଁ, ହଁ। ବାଳିବଧ, ରାମ ଜନ, ରାମ ବନବାସ
ନା ନାଫାଷ୍ଟ ବହି କଣ ହେଲା?
ଫାଷ୍ଟ ବହି?
ହଁ ଫାଷ୍ଟ ବହି କଣ ହେଲା ମାନେ ଫାଷ୍ଟ କୋଉ ବହି ହେଲା?
ରାମ ବନବାସ ବୋଧେ।
ତାପରେ?
ତାପରକୁ ବାଳିବଧ ଏମିତି କଣ ହେଲା ମୁଁ କଣ ଏତେ ଭଲସେ ଜାଣିଛି।
ରାମାୟଣ ବିଷୟ ତ ନ ମାନେ ଜ୍ଞାନ ନାହିଁ।
ହୁଁ ନୋ ଆବେ ଜ୍ଞାନ କଣ ମୁଁ କଣ ଆସିଥିଲି କି।
ଆଉ।
ମୁଁ ଯାଇନଥିଲି ଜାଣିବି କେମିତି।
ଓ ହୋ ଫାଷ୍ଟରେ ରାମ ଜନ୍ମ ହେଇଥିବ ତାପରେ ରାମ ବନମାସ ତାପରେ ସୀତା ଚୋରି। ଆଉ ତାପରେ କଣ ତାପରେ ରାବଣ ବଧ ହଁ। ଅ ହ ଆଜି ଲାଷ୍ଟ?
ହୁଁ।
ହୁଁ, ହୁଁଁ।
ଆଜି ଯଦି ବର୍ଷା ହୁଏ ଆଉ କଣ ହବ।
ହଁ, ହଁ ଆଉ ଇଏ ଲିଜା ଘରିକା ସବୁ କୁଆଡ଼େ ଗଲେ?
ଲିଜା ହେରିକା ଲିଜା ଫୋନ୍ ଦେଖୁଛି।
ଆଉ ଇଏ କଣ ଗୁଗୁଲ୍?
ଗୁଗୁଲୁ ସେଇଠି ଗୁଗୁଲୁ ଫୋନ ଯୋଉଠୁ ସେଇଠି।
ଓ ହୋ ହ। ଆଜି ଖରାବେଳେ ଖାଇବା କଣ କୁନ୍ଦରି ଭଜା ଭାତ ଡାଲି ଆଳୁ ଚଟଣି।
ବେସନ ଆଳୁ ତରକାରୀ।
ଆଉ ଭାଇ କୋଉଦିନ ଆସିବେ।
ମତେ ଏକାଥରେ ନବ।
ଯିବୁ କୋଉ ଦିନ।
ମୁଁ ତିନି ତାରିକିରେ ଯିବି।
ଆଁ। କେତଳକି।
ତିନ୍ ତାରିକ୍।
ଅଁ ହଁ ହଁ ତିନି ଚାରିଖ ଦିନ ଯିବୁବାରି।
ହଁ ତିନି ତାରିଖ ଦିନ ଶୁକ୍ରବାର ହଉନି କି।
ହଁ।
ସେଇଦିନ ଯିବି ଆଉ।
ତା ମା ମା ଦେଇ କୋଉ ଦିନ ଆସିବ ନା ଆସି ନେଇ।
ମା ମା ଦେଇ ଆଉ ଆସୁଛି।
ଆସୁ ନେଇ ଆଉ।
ନା ନା। ଅବିକା ଆଉ କେହି ଆସିବେନି।
ଆଉ।
ଆରେ ଅବିକା ଆଉ କିଏ ଆସିବ ଅବିକା ଆଉ କଣ ଅଛି କିଏ ଆସିବେ।
ତମର ଅକେଜନ ସରିଗଲା ତାମାନେ ପର୍ବପର୍ବାଣୀ ସରିଗଲା ତମର।
ହଁ ଅବିକା ଚିଲ ବୁଲ ଦେଇରେ ଚାଲିବ।
ଆଉ କା ଯୋଉ ରାମାୟଣ କୋଉଠି ହଉଛି।
ଏଇ ମହାବୀର ମନ୍ଦିରରେ। ହୁଁ।
ଓ ଓହୋ। ଏମିତି କଥା ହେଲେ ନା ମାନେ ସେତିି ହଉଛି ସବୁ ବର୍ଷ।
ହୁଁ। ଭଟ୍ ଶାଇରେ ହଉଥିଲା ମେ ମାସ ଏପ୍ରିଲ ମାସ ରେ।
ଏପ୍ରିଲ ମାସରେ ହୋଉଥିଲା ସେଠି ଶହିଲା ପରେ ଏଠି ହଉଛି ନା କଣ?
ଏଠି ବି ସବୁ ବର୍ଷ ହୁଏ ବା ଶହେ କେତୁ ଶହେ ଏଗାର ନା ବାର ବର୍ଷ ହେଲାଣି।
କୋଉଠି ତମ ଗାଁରେ ଶହେ ଏଗାର ବାର ବର୍ଷ ହେଲାଣି।
ହୁଁ।
ମାନେ କଣ ଏଇଟା କଣ ପୁରୁଧାମୂଳ ରୁ ଚାଲିଛି ନା।
ହଁ।
ଗୁଗୁଲୁ ଫୋନ ଧରି ବଇଛି।
ନା ଫୋନ ଧରିକି ନା ତାକୁ ଗୋଟେ ଷ୍ଟିକର ଦେଇ ଦବ ସେ ତାର ଚିତ୍ର କରିବ ଖାଲି।
ଛୁଆ ଆଉ କଣ କରିବ। ଆଜିକାଲି ଛୁଆ ସିଏ ଆଉ। ତାର ଯେତିକି ସବୁ
ଆଉ ତମ ଅଫିସ ରେ ଆଜି କିଛି କାମ ନାହିଁ କି।
ହଁ କାମ ଅଛି, କାମ କରାହୋଉଛି, ସବୁ କାମ ଚାଲିଛି। ସବୁ କାମ ଚାଲିଛି, ଆ ସେଠି ତମର ସେଠି କିଏ କିଏ ଅଛନ୍ତି? ସେଠି ସବୁ ଅଛନ୍ତି, ମାନେ ସେ ଭାଇ ଆସିଥିଲେ ଅଛନ୍ତି ନାଁ ପଳେଇଲେଣି ସବୁ?
ସମେଶେ ସା ବଡ ଭାଇ ଅଛନ୍ତି, ଆଉ ମୋ ଜବେଦ ସେଆଡେ ଆଉ, ହଉ। ନାଁ ସେ ଆସିବେ ସେପ୍ଟେମ୍ବର ଦଶ୍ ବେଳକୁ।
ଆସି ରହିବେ ନାଁ ପଳେଇବେ?
ଆସିକି ରହିବେ ଅଳ୍ପ ଦିନ୍ ଅଁ ତା ପରେ ତାଙ୍କ କୁ ନେଇକି ପଳେଇବେ। ତାରୁ ପୁଣି ଆସିବେ ଆସିବେ ଆଉ।
ପୁଣି ଯାଇ ଆସିବେ କେବେ?
ହୁଁ।
ପୁଣି ଯାଇ କେବେ ଆସିବେ?
ତାଙ୍କୁ ଛାଡିବାକୁ।
ହଁ ସେ କୋଉଁ ଜାଗାରେ କରିଛନ୍ତି?
ଉଁ।
କୋଉଁ ଚାକିରି କରିଚନ୍ତି?
କୋଉଁ ଚାକିରି ମୁଁ କଣ ଏତେ ଭଲ ସେ ଜାଣିଛି।
ହୁଁ - ହୁଁ।
କଣ ଗୋଟେ ଏଇ ପାଇପ୍ ଲାଇନ୍ ରେ ଉଁ ବଡ ଭାଇ ଯେମତି ପାଇପ୍ ଲାଇନ୍ ରେ ସୁପରଭାଇଜର୍ ଥିଲେ।
ହଁ।
ଏମିତି ବି ଭଲ।
ଆଉ ସବୁ ଘରେ ଭଲ? ଆଉ ଘରେ ସବୁ ଭଲ? ଗାଡିଆ ଆବାଜ୍ ଯାଉଛି, ଆଉ ସବୁ ଘରେ ଭଲ? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ଓ। ହାଲୋ ଓ। ହାଲୋ। ହାଲୋ। ହାଲୋଓ। ହାଲୋଓ। ହାଲୋ। ହାଲୋଓ। ହାଲୋଓ। ଆରେ ତ ଭଏସ୍ ଅସୁନି ହାଲୋ।